ଭଲ ନେଟୱର୍କ ଜାଗାକୁ ଆସ।
ହୁଁ ଛକରେ
ହୁଁ। ହଁ। କୁହ କଣ କହୁଚ?
କଣ କରୁଚ?
ହଁ ବସିଚି ବା ସେମିତି।
ହୁଁ ଆଉ ସରିଲା ପରେ କଣ କରିବ?
ପ୍ଲସ୍ତ୍ରତ୍ରି ସରିଲା ପରେ ଏମିତି ପ୍ଲାନ୍ ଅଛି କି ଯଦି କରିବି ବି ଏଡ଼୍ କରିବି ନହେଲେ ପିଜି କରିବି। ତେଣୁ ଯୋଉଟା ହବ।
ତମେ ଏମିତି ଫ୍ରି ଟାଇମ ରେ କଣ କର?
ମୁଁ କହିଲି ମୁଁ ଗୋଟେ କଣ୍ଟେଣ୍ଟ କ୍ରିଏଟର ଘରେ ଆଉ।
ଆରେ ବା। ହଉ ତମ ଚ୍ୟାନେଲ ନା କହିବ।
ହୁଁ ହୁଁ।
କଣ କୋଉ ଟାଇପ ର ସବୁ ଭିଡ଼ିଓ ବନାଅ?
ହୁଁ ହୁଁ ଓଡ଼ିଶା ଏକ୍ସପ୍ଲୋର୍ କରୋବ।
ହଁ। ତାଲେ କୁଆଡେ ସବୁ ବୁଲିବାକୁ ଯାଇଚ?
ହଁଁ ଗୋଟେ ହେଇଛିୁଜା
ହଁ।
ହୁଁ ବହୁତ ଜାଗା ବୁଳିଛି।
ସେଇଟା ତ ହେଲେ କୁଆଡେ ସବୁ ଯାଇଛ?
ଯାଇଛି କୋରାପୁଟ ଯାଇଛି, ବ୍ରହ୍ମପୁର ଯାଇଛି କଟକ, ଭୁବନେଶ୍ଵର ଏମିତି ବୁଲିଛି ଆଉ ବରଗଡ଼ ଯାଇଚି, ସମ୍ବଲପୁର ଯାଇଛି, ଝାରସୁଗୁଡା ଯାଇଛି, ସୋନପୁର ଯାଇଛି। ଆଉ ଯାଇଛି ପୁରୀ ବି ଯାଇଛି ଯାଇଛି ସେ ପ୍ରହୁ ଯାଇଛି।
ଭଲ।
ହଁ ତମ କୁଆଡ଼େ କୁଆଡ଼େ ଯାଇଛ?
କୁଆଡେ ବି ନା ଇଁତି କୁଆଡେ ତ ଯାଇନି ଆମ ତ କେହି ନିଅନ୍ତିନି ସାଙ୍ଗରେ। କହିଁନା ମୋର ବାନ୍ତ କହିଁନା ମ
ହଉ ହଉ ଓ ହୋ।
ହୁଁ ତ ସେଥିପାଇଁ ଏମତି ଛୋଟବେଳେ ବୋଧେ ସିକ୍ସ କିଲାସରେ ପଢୁଥିଲି କି ସେଭେନ୍ ତ୍ରେର୍ ପୁରୀ ଯାଇଥିଲି ସେ ଥରେ ଯାଇଥିଲି ସେ ଥରକୁ ବି ମୋର ଏମିତିଆ ଦୁର୍ଭାଗ୍ୟ ବାସ୍ ମନ୍ଦିର ହିଁ ବୁଲିି ଆସିଛି ନା ସିବିଜ୍ ଯାଇପାଲି କୋଣାର୍କ ବି ଯାଇ ପିଲି ତା ପାଖରେ କି।
ହଁ।
ହୁଁ ବାସ୍ ଏମିତି ପୁରୀ ହିଁ ଯାଇଛି। ତାପରେ ପ୍ଲସ୍ ଟୁ ଫାଷ୍ଟିଅର ଟିଇମ୍ ରେ ହଁ ମୁଁ ଯାଇଥିଲି। ଅ କଣ ହେଇଛନ୍ତି ସେଟା କପିଳାସ
ହଁ ହଁ।
ହୁଁ ତ ସେଇଠି ଯାଇଛି। ଆଉ କୁଆଡେ ସେମିତି ବେଶୀ ମାନେ ଯେମିତି ନାଁ ବାଲା ଜାଗା ସେଠିକି ତ ଯାଇନି। ଏମିତି ଘରେ ଛୋଟ ମାନେ ଆଖପଖ ହେଇ ଯାଇଛି।
ହୁଁ ହୁଁ ବୁଲା ବୁଲି କର ଭଲ ଲାଗିବ ନୂଆ ନୂଆ ଜାଗା।
ମତେ ପା ଭଲ ଲାଗେନି ମୁଁ ବୁଲିବାକୁ ଗଲେ ମତେ ଭଲ ଲାଗେନି ମୁଁ ଗୋଟେ ଗେ ଗୋଟେ ଘରେ ରହିଲେି ମତେ ଭଲ ଲାଗେ।
ଓ ହୋ। ଆଉ ଫ୍ରି ଟାଇମରେ କଣ କର?
ଫ୍ରି ଟାଇମରେ ବସିକି ବାସ୍ କେତେବେଳେ ଯଦି ମାନେ
ହାଲୋ। ହାଲୋ। ହାଲୋ।
ହାଲୋ।
ହୁଁ କଣ ଭୟସ ଆସୁନଥିଲୁତ ଶୁଭିଲା ଶୁଭିଲା ଶୁଭିଲା।
ହଁ। ଫ୍ରି ଟାଇମରେ ବି ଏମତି କରିବାକୁ କିଛି ନାହିଁ କାହିଁକିନା ହଷ୍ଟେଲରେ ମୋର ବେଶୀ କେହି ସାଙ୍ଗ ନାହାନ୍ତି। ଗୋଟେ ହିଁ ଅଛି ସାଙ୍ଗ ଆଉ ମୋ ଆଉ ରୁମ୍ ବି ହଉଛି ଟୁ ସିଟର ରୁମ୍ ଦିଟା ଛୁଆ ମୁଁ ଆଉ ଗୋଟେ ଝିଅ। ତ ସେ ଝିଅ ଟା ବି ଟିକେ ଶାନ୍ତ ତ ସେ ବେଶୀ କଥାବାର୍ତ୍ତା କରେନି। ସେ ଏମିତି ବୋର ହବା ଟୁ ବେଟର ଫୋନ୍ ଦେଖିବା।
ଆଉ ମୁଭି ଫୁଭି ଦେଖ।
ହଁ ମୁଭି ଦେଖେ ମୁଁ ପାକିସ୍ତାନୀ ଡ୍ରାମା ଦେଖେ।
ଏଆ କରେ।
ଓହୋ।
ଆଉ ତମେ କଣ ମୁଭି ଦେଖ ନା କଣ?
ହୁଁ ଏତେ ଟାଇମ ହୁଏନି ଦେଖିବା ତଥାପି କମ୍ ଟାଇମ୍ ଆଉ।
ହଁ।
ଆଉ ସବୁ କଣ କରିବାକୁ ଭଲ ଲାଗେ?
ଆଉ ଶୋଇବାକୁ ଭଲ ଲାଗେ।
ଆ ଦିନକୁ କେତେ ଟାଇମ୍ ଶୁଅ?
ହୁଁ?
ମୁଁ ବି ଦିନକୁ କେତେ ଟାଇମ୍ ଶୁଅ?
କେତେ ମୁଁ ସେମିତି ଟାଇମ୍ ଫାଇମ୍ ଦେଖିନି ମୁଁ ଯଦି ମାନେ ମୋର ଏଇଟା ଏ କି ଶୀଘ୍ର ଶୋଇଥିଲେ ମୁଁ ଶୀଘ୍ର ଉଠେ ଡେରିରେ ଡେରିରେ ଉଠେ। ନିହାତି ଆଠ ଘଣ୍ଟା ନଅ ଘଣ୍ଟା ନହେଲେ ମୋ ଆଖି ଖୋଲେନି।
ଓହୋ।
ତମେ ଏମିତି ସକାଳେ କେତେବେଳେ ଉଠ ମାନେ କେତେ ଟାଇମରେ କେଇଟାରେ ଉଠ?
ନାଇଁ କଲେଜ ତ ରହୁଛି ସକାଳୁ ତାର ଭିତରେ ଆମେ ଉଠି ଯାଉ। ସକାଳୁ ସକାଳୁ ଉଠିକି ସାଢେ ସାତଟା ହେଲା ବେଳକୁ କଲେଜ ନଥିଲେ ଆଠଟା ସାଢେ ଆଠଟା ଆଉ।
ରାତିରେ କେତେବେଳେ ଶୁଅ?
ରାତିରେ ସାଢେ ଏଗାରଟା ବାରଟା ଏକ୍ଜାମ୍ ନଥିଲେ।
ଆଉ ତମ ରୁମରେ କେତେ ଜଣ? ତାଙ୍କ
ଆମ ରୁମରେ ତିନି ଜଣ ଟୋ ଟୋଟାଲି ଚାରି ଜଣ ରହୁଛୁ ଗୋଟେ ରୁମରେ ଆଉ।
ହଁ ରୁମ ମେଟ୍ ମାନେ କେମତି ଭଲ ନା ଖରାପ?
ନା ମ ସବୁ ଭଲ ଛୁଆ।
ସେ ପୁଅ ପିଲା ହିଁ ଗାଇବେ ହିଁ ଭଲ। ଝିଅ ପିଲାଙ୍କୁ ପଚାରିଲ ସେ ହଁ କେମିତି କହିଦେବେ ତାଙ୍କ ରୁମ୍ ମେଟ୍ ଭଲ?
ହୁଁ
ଆ ସତ ଏଇଟା। ମୁଁ କିନ୍ତୁ କହୁଛି ମୋ ରୁମ ମେଟ୍ ଭଲ।
ଏଇଟା ଆମପାଇଁ ସମସ୍ତଙ୍କ କାହାଣୀ ତମେ ଯାହାକୁ ପଚାରିବ ରୁମ୍ ମେଟ୍ କେମିତି ଏମିତି ଝିଅ ପିଲାଙ୍କ ଟିକେ ହଁ ସେମିତି ଠିକ୍ ଠାକ୍ ଭଲ।
କଣ କହିଲ?
କଲି ସେମିତି ଥାଏ ଆଉ।
ହଁ।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
ତମେ କଣ ମାନେ ଏମତି ଲୋକବାକ ମିଶିବାକୁ ପସନ୍ଦ କର ନା ଏକୁଟିଆ ରହିବାକୁ ପସନ୍ଦ କର?
ନା ମୁଁ ଯେତେବେଳେ ମିଶେ ପୁରା ଭଲସେ ମିଶେ, ଯଦି ମିଶେ ନା ପୁରା ଇନ୍ଟ୍ରୋଭର୍ଟ ଆଉ।
ହଁ। ତମକୁ କଣ ଲାଗୁଛି ମୁଁ କେମିତି ମୁଁ କେମତି ତମକୁ କଣ ଲାଗୁଛି କୁହ?
ହୁଁ ଇନ୍ଟ୍ରୋଭର୍ଟ ଭଳି।
ହୁଁ, ଲାଗିବ ହିଁ। ଶୁଣି ସାରିଲଣି ବୁଲିବାକୁ ପସନ୍ଦ ନୁହଁ। ମୋର ଗୋଟେ ରୁମରେ ରହିବାକୁ ପସ
ବୁଲାବୁଲି କଲେ ଭଲ ଲାଗିବ ଯେ ବାହାର ଜାଗା। ପୁରୀ ସି ବିଚ ଟା ତ ମସ୍ତ ଲାଗିବ।
ବୁଲାବୁଲି ପାଇଁ ସାଙ୍ଗମାନଙ୍କ ଗଲେ ସେଇଟା ସାଙ୍ଗମାନଙ୍କ ସହିତ ଅଲଗା ମଜା ବାକି ତ ମୋ ଘରଲୋକ ହିଁ ଛାଡନ୍ତିନି।
ସେଇତ ସମସ୍ତଙ୍କ ଘର ଲୋକ ଛାଡନ୍ତିନି। କିନ୍ତୁ
ମତେ ମତେ ସ୍ପେଶାଆଲି ଟିକେ ଅଧିକା ଟିକେ ଭଲ ପାଇ ଯାଇଛନ୍ତି ମତେ କୁଆଡେ ଛାଡିବେନି। ମାନେ ପିକନିକ ହବ କି ଆମ କୋଚିଙ୍ଗ ରେ କୁଆଡେ ଯାଉଛୁ କି ସାଙ୍ଗମାନଙ୍କ ସହିତ ପ୍ଲାନ୍। ବିଲକୁଲ ଛାଡ଼ିବେନି। କହିବେ ଯୁଆଡେ ଯାଉଛୁ ଯା ଆମ ସହିତ ଯା। ଆମେ ଯୁଆଡେ ଯିବୁ ତୁ ଆମ ସହିତ ଯିବୁ। ଏମତି ହିଁ।
ହୁଁ, ସେଇଟା ସମସ୍ତଙ୍କ ଘର ଲୋକ।
ହଁ, ତାଙ୍କୁ ବାହାର ଦୁନିଆ ଉପରେ ଭରସା ନାହିଁ
ହୁଁ।
ଆଜି ତମର କଣ ଖାଇବାକୁ ଦେବେ ନନଭେଜ ବାରି ଅଛି ନା କଣ ତମେ କରିବ?
ଘରେ ଅଛି ନା ତ ନନ୍ଭେଜ୍। ହଷ୍ଟେଲରେ ବି ସେଇ ବାର ଅନୁସାରେ ନନ୍ଭେଜ୍ ଆଉ।
ହୁଁ। ନନଭେଜରେ କଣଟା ପସନ୍ଦ ଚିକେନ, ମଟନ୍, ମାଛ କଣ?
ନନ୍ଭେଜରେ ଚିକେନ ଖାଇବାକୁ ଭଲ ଲାଗେ। ଯଦି ମଟନ୍ ବହୁତ ଦିନ ନ ଖାଇଥିବି ତାହେଲେ ମଟନ୍ ଖାଇବାକୁ ଭଲ ଲାଗେ ଆଉ।
ହଁ।
ତମକୁ?
ହଁ, ମତେ ନନଭେଜ ହିଁ ପସନ୍ଦ ନୁହଁ। ମୁଁ ବାସ୍
ଓଃ ହୁଁ ହୁଁ। ଖାଇବା କଥା ନୁହଁ। ମୁଁ ବି ଛାଡି ଦେଇଥିଲି ଦି ବର୍ଷ ହେଲା। ତାପରେ ପୁଣି ଖାଇଲି ଆଉ ହଷ୍ଟେଲ ରହିଲି ତ ଆଉ।
ହଁ, ସେମ୍। ମୁଁ ବି ଛାଡି ଦେଇଥିଲି ଦି ବର୍ଷ। ଦି ବର୍ଷ ବି ଏମିତି ଛାଡିଲି ଯେ ମୋ ଘର ଲୋକ ମୋ ସହିତ କଣ୍ଡିସନ କଲେ। ଯଦି ନନଭେଜ ଖାଇବୁନି ଯୋଉ ସବୁ ପରିବା ତୁ ଖାଉନି ଯାହା ସବୁ ଖାଉନି ସେଗୁଡ଼ା ସବୁ ଖାଇବୁ। ତାପରେ ଏଇଠି କି ହଷ୍ଟେଲ ଆସିଲା ପରେ ହଷ୍ଟେଲ ରେ ହିଁ ଯଦି ନନଭେଜ ହଉଛି ତା ସାଇଟ୍ ରେ ଭେଜ୍ ରେ ଦଉଛନ୍ତି ପୋଟଳ ତରକାରୀ। ମାନେ ସେ ଭେଜ ପିଲା କଣଟା ଖାଇବ ପୋଟଳ ତରକାରୀ ଖାଇବ
ସବୁ ହଷ୍ଟେଲରେ ସେଇଆ ହିଁ କରନ୍ତି।
ହଁ ବା।
ତମ କଲେଜ ଖୋଲି ଗଲାଣି ବୋଧେ? ହୁଁ। ଆଜି ନାଇଁ କି କଲେଜ? ଆଜି କଲେଜ ଯାଇନଥିଲ କି?
ସୁଗୁନି।
ମୁଁ କହିଲି କଲେଜ ନାହିଁ କି ଆଜି?
କଲେଜ ଆମର ଏଇତ ଏଇ ଫୋର୍ଥ ସେମିଷ୍ଟର ସରିଗଲା ତ ଇଣ୍ଟସିପ ଥିଲା ତ ଏଇଟା ଆମର ଆଡ଼ମିଶନ ପରେ ହେଲା ଆମର ସମିଟ। କଲୁ ଆମେ ଏଇ ସତେଇଶ ତାରିଖରେ ହିଁ ସବମିିଶନ ଥିଲା ତ ତା ପରଠୁ କ୍ଲାସ ହେଇନି କାହିଁକି ନା ଆଉ ଏବେ ଗେ ଗେଷ୍ଟ ଫ୍ୟାକଲ୍ଟି ନାହାନ୍ତି। ଡିପାର୍ଟମେଣ୍ଟରେ ମାତ୍ର ଦି ଜଣ କ ମାନେ ଦି ଜଣ ପରମାନେଣ୍ଟ ଟିଚର ଅଛନ୍ତି। ଆଉ ସେମାନେ ବି ବିଜି ରହୁଛନ୍ତି କାହିଁକି ଏବେ ଏକଜାମ ଚାଲିଛି ପିଜି ପିଲାଙ୍କର। ପ୍ଲସ ସ୍ତି ଫାଷ୍ଟ ପିଲାଙ୍କର ତ ସେଥିପାଇଁ ହିଁ ଆମେ କ୍ଲାସ ହଉନି।।
ହୁଁ ହୁ। ହଉ ଆଉ ମୁଁ ରଖୁଛି ଆଉ।
ହଁ ଠିକ ଅଛି।